କାମ କରୁଚନ୍ତି।
କଣ କରିବା ଏଇ ଟିକେ ଶୋଇଥିନି ଉଠିକି ଏଇ ବସିଛି।
ଆଜି ଭାରି ବ୍ୟସ୍ତ ଜଣା ପଡ଼ୁଛନ୍ତି।
ନା ବ୍ୟସ୍ତ ଆଉ କଣ। ଏଇ ବର୍ଷା ଟିକେ ଉଠେଇଚି ଗରମ ଏମିତି ଆଉ।
ଉଁ ରୋଷେଇ ବାସ।
ହଁ ଖୀଆ ପିଆ ସଇଲାଣି।
ଓ ହହୋ।
କେତେବୋଳୁ ସଇଲାଣୀ ଏଇ ଶୋଇଥିନି ଶୋଇକି ଉଠିକି ଏଇ ବର୍ଷା ଉଠେଇଲା ବୋଲି ଟିକେ ଉଠିଥିନି।
ଆଉ ଏଇନା ଖରା ବେଳେ ଆଉ କଣ କାମ।
ହୁଁ ହୁଁ। ଆଉ ଖରାବେେଳେ ଆଉ କଣ କାମ ସେଇୟା ତ କାମ ଏ ଘର ଦ୍ୱାର କାମ।
ହଁ। ହଁ ଆଉ ପାଣି ଫାଣି ଦିଟା ଚାରିଟା ବେଳକୁ ଆଣିିବା।
ଉଁ ହୁଁ କୋଉଠୁ ଆଣୁଛନ୍ତି ପାଣି।
ଏଇ ଟିୱଲ ସକାଳୁ ନେଇ ଆସେ ଟ୍ୟାପ ପାଣି।
ଓ ସରକାର ଟ୍ୟାପ।
ପିଇବା ପାଇଁ ହଁ।
ହଁ ଆମର ତ ଟ୍ୟାପ ଫ୍ୟାବ ଲଗା ହେଇଚି କିନ୍ତୁ ପାଣି ଫାଣିର ବ୍ୟବସ୍ଥା କିଛି ହେଇନି ଏପର୍ଯ୍ୟନ୍ତ। ଆମର ସେଇ କୂଅରୁ ପାଣି ଫାଣି ଅଣା ହଉଚି ଆଉ। ଏ ଅସୁବିଧା ଆଉ ଟକିଏ ଚଳିବା ଅସୁବିଧା ହଉଚି ଆଉ।
ହଁ କୁଅରୁ ଖୋଲିଲା ବେଳକୁ ବି ଟିକେ
ହୁଁ। ହଁ ତ।
ହଁ ଆମର ବି ଅଛି ଆମର ବି କୂଅ ଅଛି। ଏଇ ଖରା ଦିନ ଟିକେ ପାଣି ତଳକୁ ଖସି ଯାଇଛି
ହଁ ହଁ
ଆଉ ସେଠୁ ପାଣି ଏତେ କାରବାର ଇ ହେଠି କଲି ଖାଦୁଆ ପାଦଆ ପାଇଁ ହେଇଯାଏ ଆଉ ଏଇନା କେ ପାଣି ତଳକୁ ପଯାଏ ଏତେ ବାଟରୁ କିଏ ଖୋଲିବ
ହଁ ସେଟା ଠିକ ଥାକ ତାଲେ ତ ଟ୍ୟାପରୁ ଆସୁଛି ଆଉ
ୁ ନେଇ ଆସୁଚୁ ସକାଳୁ ଟ୍ୟାପ ରୁ ପାଣି ଆସୁଛି
ହ ହଁ ଟ୍ୟାବ ର ତ ଆସୁଛି ସେଠୁ ଆଣିବେ ଆଉ ଆଉ ମଟର ଫଟର କିଛି ସୁବିଧା ନାହିଁ କଣ୍ଟ ର ବ୍ୟବସ୍ଥା କିଛି
ଏତେ ପୋଡି ଯାଇଛି ମଟର କୁହ ମଟର ଗୋଟେ ଥିଲା ତାକୁ ଆ ସେଇ ଯୋଉ ଏରେ ପଡି ଯାଇଛି ଆଉ ସଜା ଟା ହେଇନି
ଓଁ ହଁ ନା ଆମର କିଛି ସୁବିଧା ନାହିଁ ଆମର ସୁବିଧା ନାହିଁ ଆମର ସେଇ କୂଅ ଭରସା ଆଉ ଯାହା ବର୍ଷା ପାଣି ଏଇ କାରବାର ଆଉ ଆମେ ସେଇ ଗଡିଆ ପୋଖରୀରେ ଗାଧୋଇ ପଡଛୁ ଆ ପଢୁଚ ଖାଲି ଯାହା ଘର ପାଇଁ ଠୁକୁର ହୁଁ ହୁଁ ନଡିଆ ଅଛି ଓଡିଆରେ ପାଣି ବି ଫୁଲ ଅଛି
ହଁ ସେଠି ଗାଧୋଇବାକୁ ତ ଭଲ ଲାଗିବ
ହଁ ଗାଧା ଗୁଧି ହଉଛି ସମସ୍ତେ ଆମର ପଳୁଛୁ ଗାଧଉଛୁ କେବଳ ସ୍ତ୍ରୀ ଲୋକମାନୋନ ଟିକେ ଯାଉ ନହେଲେ ପୁଅ ପିଲା ଛୋଟ ଛୁଆବୁ ଯାଉଛନ୍ତି ଆଉ
ଓହ ଘଡିଆରେ କଣ ବହୁତ ପାଣି ଅଛି ଗାଧୋଇବା ବୁଡିକି ଗାଧୋଇବା ନା
ହୁଁ ସେ ଗୋଟେ ଇଣ୍ଟଷ୍ଟ ଲାଗୁ ହ ଆଉ ସେଇ ଗଡିଆରେ ତ ଗାଧୋଇଲା ବେଳେ ତ ଇଏ ପିଲା ବେଳ କଥା ମନରେ ପଡେ ଆଉ
ହଁ ଆଉ ଛୁଆ ଦିନ ସେଇ ଗଡିଆରେ ସବୁ ଗା ତୁ ଏବେ ସିନା ଘରେ ସବୁ କରିଦେଲେଣି ଆଗରୁ ତ ସମସ୍ତେ ସେଇ ନଈ କୋଉଠି ପୋଖରୀ କାହାର ନାଳ
ଓ
ସମସ୍ତେ ଏମିତି ଗାଧଉଥିଲେ
ଆଉ ଆଉ କଣ ଝିଅ ଟଉସନ ଫସନ କୁଲାଣି ନା ନା
ମା ଯାଇନି ଯିବ ଛଅଟାରେ
ଓ ଛଅଟ ର କେତେଟା ିକ ଜଣା
ଛଅଟ ରୁ ଆଠଟା
ସେ ପାଖରେ
ହଁ ଏଇ ପାଖରେ ହଉଛି ୁସନ ଆଉସନ ତ ଏଇନା ଦେଖ ଯୋଉ ଖୋଜିବା କଷ୍ଟ
ଟୁସନ ତ ମାଷ୍ଟର ତ ମିଳୁନାହାନ୍ତି ଆଜିିକାଲିୁସନ ମାଷ୍ଟର ମିଳୁନାହାନ୍ତି
ହଁ ପରା ଯୋଉଠି ହେଲା ବେଳକୁ ସେଠି ହଜାର ଦି ହଜାର ପଇସା।
ହୁଁ।
ଆଉ କଣ କରିଆ ଛୁଆ ଟଉସନ ନ କଲେ ତ ପାଠ ଇଏ ହବନି ଘରେ ଏମିତି ପଢୁଏ ତାକୁ। ଆଉ ଇଆଡେ କାମ ହୁଏ ଟ୍ୟୁସନ ଗୋଟେ ଟାଇମ୍ ଛାଡିଲେ କଣ ଦି ଟାଇମ୍ ହଉଛି। ସେଠି ଟିକେ ପାଠ କିଛି ପଢିନେ ଘରେ ଟିକେ ପଢିଦେନେ ହବ।
ହଁ। ଟାୱାର ନହିଁ କି?
ହୁଁ କଥା ଟା ଟିକେ ଭଲସେ ଶୁଭୁନି।
ହଁ ଟାୱାର ଅଛି ବାହାରେ ଅଛି ଏ ଗଛମୂଳେ ବସିଛି। ଆଉ ରୋଷେଇ ଫୋଷେଇ ଆଜି କଣ କରିଥିଲେ ଆଜି?
ହଁ ଏଇ ଦିନରେ ଭାତ କରିଥିନି ଡାଲି, ଡାଲମା ମସୁର ଜାଇ, ବାଇଗଣ, ଆଳୁ, ବୋଇତାଳୁ ଟମାଟୋ ହଁ। ଏଇ ତ ଗରମ ଭାତ ଖାଇଲୁ, ଟିକେ ଥଣ୍ଡା ଟିକେ ଲାଗୁଛି ଏଭଳିଆ। ତଣ୍ଟି ଫଣ୍ଟୀ ଟିକେ ବଥା ଲାଗୁଛି ତ ନହେନେ ଏଇ ଖରା ଗରମ ଯୋଗୁଁ ମୁଁ ପଖାଳ ଖାଏ।
ହଁ ଆମର ବି ସେଇ ପଖାଳ, ଆମର ପଖାଳ, ଜଣେ କେବଳ ଗରମ ଖାଉଛି। ଟିକେ ଦେହ ଟିକେ ତାର ଖରାପ ଅଛି। ସେ ଟିକେ ଗରମ ଖାଉଚି ଆଉ ସମସ୍ତେ ପ
ହୁଁ।
ପଖାଳ, ଭଜା ଏ ପୋଡାପୁଡି ବାଇଗଣ ଶୁଖୁଆ ଆଉ ଯାହା ସବୁ ଯେତେବେଳେ ମିଳିଲା ଆଉ।
ହୁଁ। ପରିବା ସେଠୁ କଣ ବାଡିରେ କରିଛ ନା, ନା କିଣିକି ଆଣୁଛ?
ବାଡରେ କିଛି ନାହିଁ ଦେଖୁଛନ୍ତି ବା ପାଣି କଷ୍ଟ କୁଆ ହଉଛି ଆଉ ବାଡିରେ କୋଉଠି ହବ? ବାଡିରେ କିଛି କିଣା ହାଟ ବଜାରରେ କିଣା, ଆମର ହାଟ ଅଛି, ଶନିବାର ହାଟ ହଉଛି, ନହେଲେ ବୁଧବାର ହାଟ ହଉଛି।
ସେ ପାଖରେ ନାଁ?
ପାଖ ପାଖର ବୋଲି ଚାରି କିଲୋମିଟର ଆଉ। ଆଉ ପଡୁଛି ଆଉ ଯେମିତି କରିକି ସେମତି ଚଳିବାକୁ ପଡୁଛି ଆଉ।
ଗାଡି ନେଇକି ଯାଅ ନା ସାଇକେଲ ରେ ଯାଅ?
ନା ଗାଡି-ଗାଡି ସାଇକେଲ ଆଉ କିଏ ଯାଉଚି ଆଉ ସାଇକେଲ ଚାଲିବା ଆଉ। ଆଗରୁ ଆମେ ଯାଉ ବାପା ସାଇକେଲ ନହେଲେ ଚାଲିକି ଯାଉ ଆଉ ଏବେ ଆଉ କିଏ ଯାଉଛି।
ଏବେ ଆଉ ସାଇକେଲ ଚାଲୁନି ବନ୍ଦ ହେଇଗଲାଣି। ଏବେ ଏଇ ଛୁଆ ଯାହା ସ୍କୁଲ ନେଇକି ଯାଉଛନ୍ତି ପାଠ ପଢିବାକୁ।
ହଁ ଶବ୍ଦରେ ବେଶୀ ଦେ ନହଲେ ଆଉ କିଛି
ଆଉ ଏବେ ତ ସବୁ ଗାଡିରେ ସାଙ୍ଗେ ସାଙ୍ଗେ ପଳେଇଲେ ସାଙ୍ଗେ ସାଙ୍ଗେ ପଳେଇଆଲେ ଆଉ କାଇଁ ସାଇକଲ ବୁଲଡିଆ କରିବେ।
ଆଉ କୁଆଡେ ଯାଇଥିଲ? ଏ ରଜ ଉପଲକ୍ଷେ ଏଇ ଯୋଉ କିଣା କଣି କି କଣ ବ ଇଏ ପାଇଁ? ମାର୍କେଟିଂ
ହଁ ମାର୍କେଟ ଆଡେ ଯାଇନୁ, ଯିମୁ ଆଉ ଏ ଝିଅର ଜନ୍ମଦିନ ପଡିବ ଏଇ ଭିତରେ। ଏ ରଜ ପୂର୍ବରୁ ଆ ତାର ଏଇ ଗୁରୁବାର ଦିନ ତାର
ଏ ଗୁରୁବାର ହେଲେ ଏଗାର?
ହୁଁ
ହଁ ଏଗାର ତାରିଖରେ ଯାଇ ଜନ୍ମଦିନ ଓ ହଉ।
ଆଉ ରଜ ପୂର୍ବରୁ ପଡିବ? ହାଁ
କେକ୍ ଫେକ୍ କଟା ଯିବ ନା ନା?
ନାଇଁ ଆମର ସେ ଯୋଉ, ଜେଜେ ମରିଯାଇଛନ୍ତି ଜଣେ, ସେ ବର୍ଷିକିଆ ହେଇନି। ଆଉ ବାର୍ଷିକୀଆ ହେଇନି ବୋଲି କିଛି ତ ହବନି ପିଠାପଣା।
ହଁ
ଆଉ କେକ୍ ବି କଟା ହଉନି ହଉନି ଆଉ କଣ କରିବା। ମରିଛନ୍ତି ଜଣେ ଆଉ କେମତି କରିବା।
ହ
ହଁ ଖାଲି ମନ୍ଦିର ପଳେଇବ ଆଉ।
ହୁଁ ସେଆ ତ ଭଲ ଆମର ତ ମନ୍ଦିର ଆଗ ପରମ୍ପରା ଆଉ ଏବେ ସିନା କେକ୍ ଫେକ୍ ହେଇଛି। ହେରା ଖାଲି ଖ୍ରିଷ୍ଟିଆନ ଇଏ ସବୁ ଆମର ହେରା ହିନ୍ଦୁଙ୍କର ଏ ସବୁ କେକ କଟା ଏଇ ଯୋଉ ମହମବତୀ ଆମର ସେମିତି ନାହିଁ। ହେଲା ଦୀପ ଆମର ଦୀପ ଜଳେଇବା ଜଳେଇବା ନାହିଁ।
ହଁ ଏଇନା ଗୋଟେ ହେଇଗଲାଣି କେକ୍ କଟା ନହେଲେ ଆଉ ବାର୍ଥଡେ ହଉନି।
ଆ
ହଁ ଗୋଟେ ଜାଗାରେ ଯୋଉଠିରେ
ଆ
ଶୁବାଯାଉନାଇଁ ଠିକ ସେ
ସୁବି
ଆ ମୋ କଥା ଟା ଶୁଭୁଛି ନା ତମ କଥା ଟା ଟିକେ ଶୁଭୁନି
ଆ କେତେବେଳେ ଟିକେ ଅପ୍ ଡାଉନ୍ ରହୁଥିବ ଟିକେ ଆଉ ଆଁ ମୁଁ ତ ବାହାରେ ଅଛି।